ହ୍ୟାଲୋ। କଣ କରୁଛନ୍ତି?
ମୁଁ ତ ବସଚି।
ଓହୋ ଘରେ ନା କୋଉଠି
ହ ଆ
ଆଚ୍ଛା ଆଉ ଖିଆ ପିଆ ସରିଲାଣି।
ହଁ ମତମର
ହଁ ସରିଲାନି।
କଣ ଖାଇଲ କଣ?
ଖାଇଲୁ ପଖାଳୁ ଭାତ ପୋଟଳ ଆଳୁ ଭଜା
ହୁଁ ହ।
ଓ ହୋ ତମେକଣ ଖାଇଥିଲ।
ହ ଗରମ ଭାତ ଡାଲି ତରତା ଆଉ ଭେଣ୍ଡିଆଳୁ ଭଜା
ଆଚ୍ଛା। ଆଉ ଦେହ ପା ସବୁ ଭଲ ଅଛି ଆପଣଙ୍କର
ହୁଁ ହ ଶଣାର
ନାଇଁ ଭଲ ନାହିଁ ବା।
ଖଣ ଚ ଖଣ୍ଡା
ହଁ ଥଣ୍ଡା ଟିକେ ହେଇଯାଇଛି।
ଆ ଘରେ ସବୁ ଠିକ୍ ଅଛନ୍ତି ତ।
ହଁ ଘରେ ସମସ୍ତେ ଠିକ ଠାକ୍ ଅଛନ୍ତି ଆପଣଙ୍କ ଘରେ
ହୁଁ ସେ
ଆଚ୍ଛା।
ବୁଲାନି କଣ କହିଲେ?
ନା ଭାଇ କଥା ହଉଛି ସେଇଠ ସେ।
ଆଚ୍ଛା।
ହୁଁ।
ଆଉ ଏବେ ତ ରଜ ଯାଇଛି କୁଆଡେ ବୁଲାବୁଲି କରିବାକୁ ଯାଇଥିବ ବୋଧେ।
ହୁଁ ଏ ସବୁ ବୁଲାବୁଲି ଚାଲିଛି ଆଉ।
ଆଚ୍ଛା।
ଆପଣ ବୁଲାବୁଲି କରିଛନା ନା କି?
ହଁ ବୁଲିବାକୁ ଯାଇଥିଲୁ ଏଠି ମହୋତ୍ସବ ହଉଥିଲା ଦେଖି ଯାଇଥିଲୁ ସମସ୍ତେ।
ହଁ।
ହଁ। ଆଉ ସେଠି ସରସ୍ଵତୀ ପୂଜା ପାଇଁ କେ କେବେ କେମିତି କଣ ଚାଲିଛି?
ସମସ୍ତଙ୍କୁ ଯଦି ହେଇନି ହବ ଆଉ ବ ସବୁ ମତେ ଏତେ କରିବ।
ଓ ମାନେ ଆଗରୁ କେମିତି କଣ ଆଗରୁ କେମିତି କଣ ସବୁ ହୁଏ।
ତାପ ଆମର ସରସ୍ଵତୀ ପୂଜା ଏତେ ବଡ ହୁଏନି ଛୋଟ ଛୋଟ କରନ୍ତି ତାପରେ ସେଇ ଟିୟୁସନ ସ୍କୁଲ ତରଫରୁ ହୁଏ।
ଆଚ୍ଛା।
ବଡ଼ ହୋଉଛ ବୋଧେ।
ହଁ ଆମର ଏଠି ଗାଁ
ଆଉ ସେମିତିରେ ବି କହିବାକୁ ଗଲେ ଆମର ସ୍କୁଲ ରେ ହିଁ ଟିକେ ଭଲସେ ହୁଏ। ଆଉ ଗାଁରେ ତ ଆଉଠୁ ବଡ ମୂର୍ତ୍ତି କରାହୁଏ।
ଓ ହୋ।
ହଁ ଆଉ ସବୁ ଛୋଟ ଛୁଆ ବଡ ଭାଇ ମାନେ ସବୁ ମିଶି ମୁସାକି ଆମ ଗାଁ ରେ କରୁ।
ଆଉ ଗଣେ ପୂଜା।
ହଁ ଗଣେଶ ପୂଜା ତ ଏଇଠି ପୁରା ପୁରା ଫେମସ।
ହୁଁ ହଁ। ସେଇଆ ଆଉ ଲକ୍ଷ୍ମୀ ପୂଜା ଗୋଟେ ବଡ ହଉଥିବ ତମର।
କାରଣ ସରସ୍ଵତୀ ପୂଜାରେ ଯେମିତି ସାଜସଜା କରନ୍ତି। ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ବି କରନ୍ତି। ତ ଛୋଟ ଛୁଆ ମାନେ ବାଘ ନ
ଆଉ ତମେ ବହି ଫଇ ରଖୁଛ ନା ନାଇଁ ଠାକୁର ପାଖରେ।
କଣ କହିଲେ?
ବହି ଫଇ ରଖୁଛ ନା ଠାକୁର ପାଖରେ ରଖନି।
ହଁ ଏବେ ତ ପାଖରେ ବେଶୀ ବ ଆଗ ପରିଆ ବହି ନାହିଁ ନା ଏ ଯାହା ଗୋଟେ ଦି ଖଣ୍ଡ ବହି ଅଛି ପାଖରେ। ଯଉ ଗ୍ଲାସରେ ସେଇଥିରେ ରଖିଦିଏ ଠାକୁରଙ୍କ ବାହାରେ।
ହଁ- ହଁ।
ଆଉ ସେମିତିରେ ତ ଠାକୁର ଯେତଦିନ ରହିବେ ତ ପାଠ ପଢା ହବନାହିଁ।
ହୁଁ ସେଟା ତ ମଜା ଆଉ।
ହଁ- ହଁ।
ଆଉ ଲକ୍ଷ୍ମୀ ପୂଜାରେ ତମର କଣ କଣ ହୁଏ ଟିକେ କହିବ?
ହଁ ଲକ୍ଷ୍ମୀ ବଜାରରେ ଲକ୍ଷ୍ମୀ ବଜାର ତ କହିବାକୁ ଗଲେ ଯେମିତି ଥିବ ଆ ମାସେ ଦେଢ଼ ମାସ ଆଗରୁ ଠାକୁରଙ୍କ ପାଇଁ ମାଟି ଆସେ ପୂଜା ହେଇକି ତା‌ ପରେ, ମେଢ କରକି ତାଙ୍କୁ ସାଜସଜା ହୁଏ ଦି ତିନି ଦିନ ଆଗରୁ କ୍ରସ୍। ସାଜସଜା ହେବ ଆଉ ତାଙ୍କ ତାପରେ ତାଙ୍କ ଠାକୁରଙ୍କ ପୂଜା କରିବେ। ପୂଜା କରିସାରିଲା ପରେ ସେଇଦିନ ଠାକୁରଙ୍କର ପାଖରେ ମେଲୋଡ଼ି ହୁଏ। ଆଉ ବାହାରୁ ବହୁତ ଲୋକ ଆସନ୍ତି ଦେଖିବା ପାଇଁ‌।
ଲୋହ ବି ହଏ ନା ତ
କଣ କହିଲେ?
ମେଲୋଡି ହୁଏ ତା ହେଲେ ତମର?
ହଁ। ସେଠି ପାଞ୍ଚ ଛଅ ରାତି ମେଲୋଡି ହୁଏ। ଯାହା ହେଲେ ବି। ହଁ କାରଣ ବାହାରୁ ଆସନ୍ତି ସିଙ୍ଗର ମାନେ ଗାଇବା ପାଇଁ
ହୁଁ ହୁଁ।
ହୁଁ। ଆଉ ଆମର ଏମତି ଠାକୁରଙ୍କୁ ସେଇ ଆଠ ଆଠ ରୁ ଦଶ ଦିନ ଭିତରେ ରଖନ୍ତି। ତାପରେ ଉ ବିସର୍ଜନ ଦିଅନ୍ତି ‌।
ହ ହୋ।
ହଁ ଲାଷ୍ଟ ବିସର୍ଜନ ଦିନ ତ ଅଘରି ଆସେ ଅଘରି ଆସନି ନାଚିବା ପାଇଁ।
ଲକ୍ଷ୍ମୀ ପୂଜାର ରେ ଅଘରି ଆସଛନ୍ତି ନା।
ହଁ।
ଓୁ ହୋ। ହୁଁ ଆମର ବି ସେଇଆ ଅଛି ଆମର ବି ସେଇଆ ସେଇ ତ ଆଗରୁ ଲକ୍ଷ୍ମୀ ପୂଜା ହବାଗରୁ ଟେଣ୍ଟ ଫେଣ୍ଟ ମାରି ଦିଅନ୍ତି ତାପରେ ଠାକୁର ତିଆରି ହୁଏ ବାହାରୁ ଆସନ୍ତି ମିସ୍ତ୍ରୀ ମିସ୍ତ୍ରୀ ଆସିକି ବନେଇବେ ଆମେ ସବୁ ମାଟି ବାଟି କରିକି ଦଉ। ପ୍ରଡକ୍ସନ ଫ୍ରଡକ୍ସନ କରିକି ତାପରେ ହେଲା ଆମର ହୁଏ ରୁହେ ସାତ ଆଠ ଦିନ ରୁହେ ଠାକୁର ତିନି ଦିନ ନା ଚାରି ଦିନ ଆମର ମେଲୋଡି ହୁଏ ଆଉ ବାହାର ପାଟି ଆଣନ୍ତି ବଡ ପାଟି ଆଣନ୍ତି।
ଆଚ୍ଛା।
ଆଉ ସେଇ ଖାଇବା ପିଇବା ବି ହୁଏ ଦି ଦିନ ତାପରେ ହେଲା ଆମ ରଖନ୍ତି ନିଜ ଗାଁ ପିଲା ହେଲା ଗୋଟେ ଫାଷ୍ଟ ଦିନ ରଖନ୍ତି ଡ୍ୟାନ୍ସ ପ୍ରୋ ସେମାନେ ଡ୍ୟାନ୍ସ କରନ୍ତି ତାପରେ ସେମତି ତାଙ୍କୁ ପ୍ରାଇଜ ଦିଆ ହୁଏ। ତାପରେ ସେମିତି ଖେଳ କବାଡି ଫବାଡି ସବୁ ଖେଳାନ୍ତି ମାନେ ସବୁ ମାମୁ ଫାମୁଁ ଅଛନ୍ତି ସେମାନେ ଖେଳାନ୍ତି ଛୋଟ ପିଲାଙ୍କୁ ଆଉ ସେଦ୍ବାରା ପ୍ରାଇଜ ଦିଆ ହୁଏ ସବୁ ଆଉ।
ହଁ।
ସେଭଳିଆ ସବୁବେଳେ ଚାଲେ ଆଉ କଣ?
ଆଚ୍ଛା। ଆଉ କାର୍ତ୍ତିକେଶ୍ଵର ପୂଜା ସିଆଡେ ହୁଏ ନା ହୁଏନି।
ଉଁ କାର୍ତ୍ତିକେଶ୍ଵର ହୁଏ ମୋ ହତ ଦୂର ହୁଏ ଏତେ ହୁଏନି କିନ୍ତୁ ଅଳ୍ପ କରନ୍ତି ଅଳ୍ପ ଅଲୋକ
ଆଚ୍ଛା। ରଙ୍ଗା ବସାନୀ ନା
ହୁଁ।
ଆମର ତ ଏଠି ପୁରା ବହୁତ ବଡ଼ ସେ ହୁଏ ପୁଜା।
ମୋର ଛୋଟ ଘର ଡଙ୍ଗା ଭସାନ୍ତି ଯେତ ହେ କାର୍ତ୍ତିକେଶ୍ଵର ପୂଜା ଟା ବେଶୀ ବଡ କରନ୍ତିନି ମାର୍କେଟରେ କରନ୍ତି ଆଉ।
ହଁ ହଁ ସେ ସେଇଠି ବି ସେମିତି ଆମର ମାର୍କେଟ ରେ ଏଠି ଠାକୁରଙ୍କର ପୂଜା ହୁଏ। ଆଉ ସେ ଯେତିିକି ଦିନ ଠା କୁର୍ ରହିବେ ହେତିକି ଦିନେ ଆମର ଏଠି ମୀନା ବଜାର ପଡ଼େ।
ହୁଁ ଆମର ଖାଲି ଠାକୁର ମୂର୍ତ୍ତି କରିକି ପୂଜା ହୁଏ ଆଉ ଗୋଟେ ହେଲା ଜାଗା ଅଛି ଟିକେ ଦୂର ହବ ମୋ ଘର ସେଠୁ ପଡେ ବଡ ହେଇକି ଆଉ।
ଆଚ୍ଛା।
ଆଉ ଦୀପାବଳି କୁ କେମିତି କଣ କଣ କରନ୍ତି?
ମିଠା ଦ ମାନେ ତ ଖାଲି ବାଣ ଫୁଟେଇବା ବାଣ ଆମେ ଯାଇକି ନେଇକିୁ ଦୂର ଗୋଟେ ଗାଁରେ ଯୋଉଟେ ତିଆରି ହୁଏ। ଚାରି ପାଞ୍ଚ ଜଣ ସାଙ୍ଗ। ଯାଉ। ଏଠୁ ହବ ତିରିଶ ଚାଳିଶ କିଲୋମିଟର। ତିନି ଚାରି ଜ ସାଙ୍ଗ ଯାଉ ଏକାଥରେ ଦଶ ହଜାର ଟଙ୍କାର ବାଣ ଆଣିଲେ ତମର ତିନି ଚାରି ବସ୍ତା ହେଇଯିବ ବହୁତ ହେଇଯିବ।
ହୁଁ ହୁଁ।
ଏଠି ସବୁ ଗୋଦାମ ବା ସେଠି ଯାଇକି ଆଣନ୍ତି ସବୁ ତିଆରି ହୁଏନା ସେଠି। ରାତିି ସାରା ତ ଫ ଫଟେବ ଆଉ।
ଆଚ୍ଛା।
ଏ ତମର
ଆମର ବି ତ ଠିକ୍ ସେମତି। ଆମର ଏଇଠି ଘରଠୁ ଚାଳିଶ ପଚାଶ କିଲୋମିଟର ହବ ଗୋଟେ ଗାଁଟେ ଅଛି ଯେ ସେଇଠୁ ସବୁ ତିଆରି ହୋଇଚି ସେଇଠୁ ପିଲା ଧରିକି ଆସନ୍ତି। ଗାଡିରେ ଯୋଉମାନେ ବିକନ୍ତି ସେମାନେ କିଣନ୍ତି, ଯେଉଁମାନେ ହେମତି ଡାଇରେକ୍ଟ
ସେ ମଧ୍ୟ ହଁ ସେଥିାପାଇଁ ହଁ ଶସ୍ତାରେ ବହୁତ ଶସ୍ତାରେ ମିଳେ ମୁଁ ଯାଉନି ଆଉ ତ
ହଁ ହଁ।
ହ
ଏ ଦୋକାନ ବି ଦୋକାନ ଯୋଉମାନେ ପ କାେ ସେମାନେହିଁ
ସେମାନେ ବେଶୀ ଆଣନ୍ତି ଆଉ ଆମର ଏଠି ଦୋକାନ ପଡ଼େ। ଆମ ଷ୍ଟାଡିୟମ୍ ଭିତରେ ପଡି କିନ୍ତୁ ବହୁତ ରେଟ୍ ସେମାନେ ନିଅନ୍ତି ଆଉ
ହଁ ହଁ।
ହଁ
କାହାକୁ
ଆଉ କାଳୀ ପୂଜା କେମିତି କଣ ହୁଏ ତ? ହୁଁ ହାଲୋ।
ତିନି ଆଣ୍ଟି ରସନଙ୍ଗା ନୁହେଁ କି ନେଇଆନ୍ତା କି ନହେନେ।
ହୁଁ ହେଲୋ। ହ ଉଁ ହୁଁ। ହୁ